ହାଲୋ।
ହଁ ଆଜ୍ଞା ନମସ୍କାର୍ ଶୁଭ ସନ୍ଧ୍ୟା ଆଜ୍ଞା ଶୁଭ ସନ୍ଧ୍ୟା।
ଶୁଭ ସନ୍ଧ୍ୟା ଆଜ୍ଞା ନମସ୍କାର। କେମିତି ଅଛନ୍ତି?
ଆଜ୍ଞା ଆମେ ସବୁ ଭଲ ଅଛୁ ଆଜ୍ଞା। ଆପଣ କେମିତି ଅଛନ୍ତି?
ହଁ ସାର୍ ମୁଁ ବି ଭଲ ଅଛି। ଆଉ କଣ କରୁଛନ୍ତି ଆଜ୍ଞା?
ଆଜ୍ଞା ବର୍ତ୍ତମାନ ଟିକେ ପଢାପଢ଼ୁଚି ସ୍କୁଲ ଖୋଲିଚି ତ ଆଉ ବସିଚି ଏମିତି।
ଆଛ ଆଉ କଣ ଖାଇଛନ୍ତି ସାର୍? ମୁଁ ବି ଏମିତି ବସିଛି ଆଉ ଆପଣ କଣ ଖାଇ? ଛନ୍ତି ସାର୍।
ଆଜ୍ଞା ବର୍ତ୍ତମାନ ଟିକେ ବାହାରକୁ ଯାଇଥିଲୁ ଅଧଘଣ୍ଟା ପୂର୍ବରୁ। ତ ଟିକେ ବାହାର ଖାଦ୍ୟ ଟିକେ ଖାଇକି ଆସିଛୁ। ଆଉ ବର୍ତ୍ତମାନ ପସଛୁ ଆଉରେ ମାନେ। ଘରେ ବସି ପାଠ ପଢା ଆରମ୍ଭ ହେଲାଣି।
ଆଚ୍ଛା।
ଆଜ୍ଞା ଆଜ୍ଞା ଆପଣ କଣ ପଢ଼ାପଢ଼ି କରୁଛନ୍ତି?
ଆଜ୍ଞା ଆଜ୍ଞା ମୁଁ ବି ପଢ଼ାପଢି କରୁଛି।
ହଉ ନିହାତି ଆଜ୍ଞା ତାହେଲେ ତ ବହୁତ ଭଲ କଥା। ଆଉ ଆପଣ ନାରୀ ହିସାବରେ ଯଦି ଘର ଆଉ ପାଠ ପଢିବେ ତ ନିହାତି ଭାବରେ ଆପଣ ଖାଲି ଜଣେ ଶିକ୍ଷିତ ହେବେନି। ପୁରା ପରିବାର ସହ ପୁରା ଆଉ ଆପଣଙ୍କର ଭଲ ଚତୁର୍ଃପାର୍ଶ୍ଵ ଲୋକମାନେ ସମସ୍ତଙ୍କୁ ଆପଣ ଶିକ୍ଷା ଦେଇ ପାରିବେ ଆ।
ଆଜ୍ଞା ଆଜ୍ଞା ନିହାତି ଆଉ ସାର୍ ଆପଣଙ୍କ ଗୋଟେ ପାଣିପାଗ ଟା କେମିତି କଣ କରିଛି?
ଆଜ୍ଞା ଏପଟେ ତ ବହୁତ ଜୋରସେ ବର୍ଷା ପଡୁଛି ଏକା। ଆଉ ଅଧଘଣ୍ଟା ପ୍ରବଳ ଛାଡିଥିଲା କିନ୍ତୁ ବର୍ତ୍ତମାନ ପୁଣି ଆଉ ଥରେ ଜୋର ସେ ବର୍ଷା ପଡୁଛି ପଢୁଛି ଯେ ପଢୁଛି ପୁଣି ଆଉ ଲାଗି ପ ଲାଗିଛି କେ ସେମିତି ଆଜ୍ଞା
ଆଚ୍ଛା
ହଁ ପୁରା ଦୁଇ ତିନି ଦିନ ହେଲାଣି ଆଜ୍ଞା ଲାଗିଛି ବର୍ଷା ଲାଗିଛି ଯେ ଆଉ ଛାଡି। ବାର ନାଁ ନଉନି କାହିଁକି କେଜାଣି ଆମ
ଲଘୁଚାପ ରହିଛି ସେଥିପାଇଁ ସବୁ ସବୁ ଜାଗା ଜାଗରେ ବର୍ଷା ଟା ଲଗାତାର ଚାରି ପାଞ୍ଚ ଦିନ ହେଲାଣି ବର୍ଷା ଚାଲିଛି
ଆଜ୍ଞା ଆଜ୍ଞା ନିହାତି ଆଉ ଏ ଆମର ଯୋଉ ଗରମ ହଉଥିଲା ତାଠାରୁ େ କହିଛୁ ଆଜ୍ଞା ତାହା ଗୋଟେ ଗୋଟେ ଅଲଗା ପ୍ରକାର କଥା ଲାଗୁଛି ଯେମିତି ଯୋଉ ଗରମ ଲାଗୁଥିଲା ଯୋଉ ହୁଳି ହଳି ଲାଗୁଥିଲା ବର୍ତ୍ତମାନ ଏଇ ଦ ଦରେ ହେଲାଣି ବହୁତ ଆମ ସନ୍ତୋରିଡେ ଥଣ୍ଡା ଜାଗା ତୁମଛି ଥଣ୍ଡା ଗୋଟେ ଋତୁ ଟା ପାଇ ପାଇଲା ଭଳି ଲାଗୁଛି ଆଜ୍ଞା
ନିହାତି ଭାବରେ ଆପଣ ସରିଲେ ଆଉ ଆମର ତ ଯୋଉ ସମୟ ହଉଛି ଆମର ଜୀବନର ସବୁଠାରୁ ମୂଲ୍ୟବାନ ଜିନିଷ
ଆଜ୍ଞା ଆଜ୍ଞା
ଆଉ ତମେ ପ୍ରତ୍ୟେକ ମୁହୂର୍ତ୍ତରେ ଆ
ଆଜ୍ଞା ଟ
ଆଉ ଆମର ଯୋଉ ସତ୍ୟ ହଉଛି ଆମର ଯୋଉ ମଣିଷ ଗୋଟେ ଛାଏ ହ କଣ କହୁଛନ୍ତି ସାର୍ ଆଜ୍ଞା
ନିହାତି ଆଜ୍ଞା ନିହାତି ଆପଣ ଯୋଉ କହିଲେ ତ ପରିଶ୍ରମ ତ ନିହାତି କରିବାକୁ ପଡିବ ଯଦି ଜୀବନର ମଣିଷ ଯଦି କିଛି ଆଗକୁ ବଢିବା ପାଇଁ ଚାହୁଁଛିେ କିଏ ନିଜ ଜୀବନ ପରିବାର ଚଳେଇବା ପାଇଁ ଚାହୁଁଛି କିଏ ଯାହାକୁ ମଧ୍ୟ ସେ ଜଣେ ଶିକ୍ଷକ ହଉ କି ଜଣେ ଶ୍ରମିକ ହଉ କି ଜଣେ ଆଉ ଆରକ୍ଷୀ ଅଧିକାରୀ ହଅ କି କି କଲେକ୍ଟର ହୁଅନ୍ତୁ ନିଜର ନିଜର ପରିଶ୍ରମ କରିକି ସେମାନେ ନିଜ ନିଜ ଆଉ ଗୋଟେ ଜାଗାକୁ ପହଞ୍ଚି ପାରିଛନ୍ତି ଆଉ ସମସ୍ତଙ୍କୁ ଖାଲି କୃଷକ ହେଲେ ବୋଲି ତାଙ୍କେ ପାଠ ପଢିନାହାନ୍ତି। କୋଉଠି ସେଇଟା ହବନି ଆଜ୍ଞା ଖାଲି ପାଠଟା ଖାଲି ବହି ପାଠରେ ରହିଲା। ସେରା ଆକ କହିଲେ ହବନି ଆମେ ପ୍ରତ୍ୟେକ ଜୀବନରେ କିଛି ନା କିଛି ଶିଖିପାରୁଥାଉ ତାହା ଜୀବନ ରେ ଯଦି କାର୍ଯ୍ୟରେ ଲାଗିଲା ତାହାକୁ ଆମେ ପାଠ କହିପାରିବା।
ଆଉ ଆମର ତ ପ୍ରତିଦିନ ଆମେ ଆଜ୍ଞା ସାର୍ ଆଜ୍ଞା ନିହାତି ଆଉ ଆମେ ମଧ୍ୟ ଏଇ ଯୋଉ ଆମେ ଶକ୍
ହଁ।
ସଖାଳୁ ଉଠିଵା ଯୋଉ ବ୍ୟାୟାମ କରିବା ପ୍ରକାର ଯୋଉ ଖାଦ୍ୟ ଖାଇବା। ଏଇ ସବୁ ଆମର ଭଲ ଅଭ୍ୟାସର ନୀତି ଏ ସବୁ କରିବା।
ନିହାତି ଆଜ୍ଞା ଆପଣ ଯୋଉ କଥା କହିଲେ ଆମେ ଯେମିତି କ କହନ୍ତି ଗୋଟେ ସକାଳେ ସକାଳେ ଖାଦ୍ୟକୁ ଯଦି ଅଧିକ ଖାଇବା ତାହେଲେ ଆମ ଜୀବନ ମାନେ ଗୋଟେ ଉଁ ପୁରା ଦିନ ଯାକ ଗୋଟେ ଭଲ ଲାଗିବ। ଆଉ ସନ୍ଧ୍ୟାରେ ଅଳ୍ପ କରି ଖାଇବା ଆଉ ରାତିିରେ ବହୁତ ଭୋ ବହୁତ ଅଧିକ ଖାଇବା ପଡେ ତ ଯେମିତି ଆପଣ କହୁଥିଲେ ସକାଳେ ସକାଳେ ଆପଣ ବ୍ୟାୟାମ କରିବା। ଏଇଟା ଗୋଟେ ଶରୀର ପ୍ରତି ଗୋଟେ ଗୋଟେ ଭଲ ଆଜ୍ଞା। ଆପଣ ଯୋଉ କଥା କହିଲେ ଆଉ
କେବଳ ଶରୀରକୁ ଦେଖିଲେ ତ ହବନି ଆମେ ବଡ ମାନଙ୍କୁ ମଧ୍ୟ ସମ୍ମାନ ଓ ଛୋଟ ମାନଙ୍କୁ ସ୍ନେହ କରିବା ଆମର ଏଇଟା ଏଇଟା ମଧ୍ୟ ଆମର କର୍ତ୍ତବ୍ୟ ଅଟେ।
ଆଜ୍ଞା ଆଜ୍ଞା ନିହାତି ଆଜ୍ଞା ଯୋଉ ଆଁ ଆପଣ ନୈତିକ ଭାବରେ ଯୋଉ ବିଷୟ ଟା କହୁଛନ୍ତି ନିହାତି ଆପଣ ଆଉ ଗୁରୁକୁଳରେ ଆଗର ଯୋଉ ଯୋଉ ନୀତିନିତି ଥିଲା ଗୁରୁ ଆ ଗୁରୁ ଶିଷ୍ୟ ମାନଙ୍କର ଯୋଉ କର୍ତ୍ତବ୍ୟ ଥିଲା ଆଗ କିନ୍ତୁ ବର୍ତ୍ତମାନ ସେଟା ନାହିଁ ତଥାପି ଆମେ ତାଙ୍କର ଯୋଉ ସ୍ନେନହ ପ୍ରେମ ତାଙ୍କର ଯୋଉ ଆଦର ଅଛି ସେଟାକୁ ଆମେ ବର୍ତ୍ତମାନ ପର୍ଯ୍ୟନ୍ତ ପାଳନ କରିବା ଉଚିତ ଯୋଉମାନେ କି ଆଗ ଗୁରୁଜନ ମାନଙ୍କୁ ଦେଖିକି ଯୋଉ ଦୂରରୁ ହିଁ ଗୋଟେ ତାଙ୍କକୁ ତାଙ୍କ ପ୍ରତି ଯୋଉ ଦୟା ଭାୟା ମାନେ ଭୟ ଥିଲା ବର୍ତ୍ତମାନ କିନ୍ତୁ ସେଟା ଦେଖିପାରୁନେ କିନ୍ତୁ ଆମେ ବା ଭ ବର୍ତ୍ତମାନ ସମୟରେ ସେଇମାନଙ୍କୁ ଏ ଆମର ଆଗାମୀ ଭବିଷ୍ୟତକୁୁ ଆମେ ସେଇଟା ଶିଖେଇବାକୁ ଦରକାର ଆଜ୍ଞା।
ଆଜ୍ଞା ସାର୍ ଆଜ୍ଞା ଆଉ ଆମେ ଆମର ନିଜର ଆ ଏଇ ଯୋଉ ଆମର ଅମ୍ଳଜାନ ପାଇଁ ଆମେ ଗଛ ଲଗେଇବା ଦରକାର। ଓ ଯୋ ଆମର ପରିବେଶକୁ ପରିବେଶ ଆମର ଶୁଚ୍ଛ ରଖିବା ଓ ପ୍ରତ୍ୟେକ ନାଗରିଙ୍କର ଏଇଟା ଗୋଟେ ଦାୟିତ୍ଵ ଅଟେ।
ନିହାତି ଆଜ୍ଞା ଆବେ ଆମେ ଯୋଉ ପରିବେଶରେ ରହୁଛେ ବର୍ତ୍ତମାନ ଯୋଉ ଯୋଉ ଭାବରେ ଗରମ ହଉଛି ଯୋଉ ଗ୍ଲୋବାଲ ୱାର୍ମିଂ ବୋଲି କହନ୍ତି ମାନେ ଉଁ ଯୋ ବିଶ୍ଵ ସ୍ଥାପନ ହଉଛି ତାହା ଏଇ ଗଛ ମାନଙ୍କର ଅଭାବ ଯୋଗୁ ସେଗୁଡାକ ହଉଛି ଆଜ୍ଞା। ଯୋଉ ଆପଣ କହିଲେ ଗଛ ଲଗେଇବା କଥା ବହୁତ ଭଲ କଥା କହିଲେ ଆଜ୍ଞା ଏଇ
ଆଜ୍ଞା ସାର୍ ଆଉ ଆମର ଶିକ୍ଷା ତ ଗୋଟେ ମଣିଷର ଜୀବନକୁ ଏକ ଶିକ୍ଷା କହିବା ଜିନିଷ ଆମର ଆଲୋକିତ କରିଥାଏ। ଆଉ ଏବଂ ଆମର ଯୋଉ ଉଜ୍ଜଳ ଭବିଷ୍ୟତ ଗଢାଇ କି ମାନେ ଗଢେଇ ଦେଇଥାଏ।
ଆଜ୍ଞା।
ଆଜ୍ଞା ସାର୍ ତେଣୁ ଆମେ ଏଇ ପୁସ-ପୁସ୍ତକ ହେଉଛି ଆମର ଏକ ଜ୍ଞାନର ଭଣ୍ଡାର। ଯୋଉଠୁ ଆମେ ସବୁ କିଛି ଶିଖୁଛୁ ପୁସ୍ତକରୁ। ତ ତେଣୁ ଆମେ ପ୍ରତିଦିନ ପଢ଼ିବାର ଅଭ୍ୟାସ କରିବା ଉଚିତ୍।
ନିହାତି ଭାବରେ ଆଜ୍ଞା। ଖାଲି ଖାଲି ପୁସ୍ତକ ନୁହଁ ଆଜ୍ଞା। ଯେମତି କି ଖବର କାଗଜ ହଉ ଦୈନନ୍ଦିନ ଜୀବନର ଲୋକମାନଙ୍କର ବି ଲୋକମାନଙ୍କର କଥା କହିବାର ଆଉ ଭାଷା ସମାଜ ହଉ, କି ଛୋଟମାନଙ୍କୁ ଯେମିତି କିପରି ଦେଖିବା, ବଡ଼ ଲୋକ ଭଗବାନଙ୍କୁ ସମ୍ମାନ ଦେବା ସେଇଟା ମଧ୍ୟ ଗୋଟେ ଗୋଟେ ଶିକ୍ଷା। ତାହା ଏୟା ଖାଲି ଖାଲି ପାଠ ପୁସ୍ତକରେ ଖାଲି ନୁହଁ ସେଇଟା ସୀମିତ ନୁହଁ ଆଜ୍ଞା। ଆମେ ପ୍ରତ୍ୟେକ ଜୀବନରେ, ପ୍ରତ୍ୟେକ ଜିନିଷ ଠାରୁ, ପ୍ରତ୍ୟେକ କାର୍ଯ୍ୟଠାରୁ ଆମେ
ମାନଙ୍କୁ ମଧ୍ୟ ଆମେ ଆମେ ସାହାଯ୍ୟ କ ମାନେ କିଏ କଣ କିଏ ଆଜିକା ଦୁନିଆରେ ଯୁ ପଳଉଚନ୍ତି ସେସବୁରୁ ଆମେ, ସେମିତି ନ କରିକି ମଣିଷ ପଣିଆ ଦେଖେଇକି ଆମେ ଆ ସେମାନଙ୍କୁ ଙ୍କୁ ଆ କିଛି ଆମେ ଏ ଆ
ଆଜ୍ଞା ଆଜ୍ଞା। ଯୋଉ କଥା କହିଲେ, ଯୋଉ ମଣିଷ ସେବା କରିବା କଥା
ଆ ଏବଂ ଆମେ ସ୍ୱ ସ୍ବଚ୍ଛତା ବି ନ କଲେ ଅନ୍ୟ ଏକ ଆମେ ରୋଗ ମଧ୍ୟ ଆମେ ଆଜ୍ଞା ଆମେ ଯେତିକି ଇଗୋ ରୁହେ ସମୟର ରହିଛନ୍ତି ଜୀବନରେ
ଆଜ୍ଞା ଆଜ୍ଞା। ଆପଣ ଯେମିତି କହୁଥିଲେ ଲୋକଙ୍କୁ ସେବା କରିବା, ଲୋକଙ୍କୁ ସେବା କଲେ ଆଜ୍ଞା ବହୁତ ତୁ ଗୋଟେ ପୁଣ୍ୟ କାମ ଆ। ମଣିଷ ସେବା ହିଁ ଈଶ୍ୱରଙ୍କ ସେବା ବୋଲି କହନ୍ତି ପ କହିଲା ଭଳି ଆଜ୍ଞା। ତ ଆମେ ଯଦି ସାହାଯ୍ୟ କରିବା ନିହାତି ଭାବରେ ପରେ ଆମକୁ ମଧ୍ୟ ସେ ନିହାତି ଭାବରେ ସେଇଟା ପୁଣି ଉଁ ଚକ୍ର ଭାବରେ ହେଇକି ପୁଣି ଥରେ ଆମକୁ ହିଁ ସାହାଯ୍ୟ ମିଳିବ। ଆମେ ଯଦି ଦି ଜଣଙ୍କୁ ସାହାଯ୍ୟ କରିବା ନିହାତି ଭାବରେ ଟାର୍ଗେଟ, କୋଉ ନା କୋଉ ଅବସ୍ଥାରେ ସାହାଯ୍ୟ ଆମକୁ ମିଳିବ ଆଜ୍ଞା। ଆପଣ ଯୋଉ କଥା କହିଲେ ବହୁତ ଭଲ ଲାଗିଲା ଆଜ୍ଞା, ନିହାତି ଭାବରେ।
ଆମର ନିଜର ଠିକ୍ କହିଲ କଥା ଗୁରୁଜନଙ୍କ କଥା ହଉ ରଖିବା ତ ଆମର ଭଲ ଚରିତରେ ସବୁବେଳେ ଯୋଉ ମଧୁର କଥା କହିବା, ମାନେ ଭଲ ବ୍ୟବହାର କରିବା ଏମିତି ବହୁତ କିଛି ତାର ଅଛି
ଆଜ୍ଞା ଆଜ୍ଞା।
ଆଜ୍ଞା।
ନିହାତି ଭାବରେ ଏଇଟା ଏଇ ଖାଲି ପାଠ୍ୟ ପୁସ୍ତକରେ ହଉ ଠାରୁ ମଧ୍ୟ ଶିଖିପାରିବା, ଲୋକମାନଙ୍କଠାରୁ ମଧ୍ୟ ଶିଖିପାରିବା, ବଡ ଲୋକମାନଙ୍କ ଠାରୁ ମଧ୍ୟ ଶିଖିପାରିବା ଏପରି ଲୋକ ବଡ଼ ଲୋକଙ୍କ କଥା ହେବା, କିପରି ଛୋଟ ଲୋକମାନଙ୍କୁ କଥା ହେବା, କିପରି ସମାଜ ପ୍ରତି ଆମର ଗୋଟେ ଉଦାର କାମ ରହିପାରିବ ଆଉ କେଉଁ ଭଳି ଅନ୍ୟମାନଙ୍କୁ ଅଜ-ଅଜଣା ଲୋକମାନଙ୍କ ସାହାଯ୍ୟ କରିବା, ସବୁ ହସ୍ତକାମ ଆମେ ଯେମତିକି ଆମେ ଶିଖିପାରିବା ଆଜ୍ଞା। ଯାହାଦ୍ଵାରା ଆମର ଅଁ ଆଉ କାର୍ଯ୍ୟ ନା ଆମର ଜୀବନରେ